ଆଜ୍ଞା ନମସ୍କାର।
ନମସ୍କାର ନମସ୍କାର ମୁଁ କଥା କଣ ଆପଣଙ୍କୁ ଭଲ ଭାବରେ ଶୁବା ଯାଉଚି କି?
ହଁ ହଁ ଆପଣ ତ ଶୁଣା ଯାଉଚି କି?
ହଁ ଶୁବା ଯାଉଚି ଯେ ଖାଲି ଟିକେ ଧୀରେ ଧୀରେ ଶୁବୁଚି ଆମେ ଚଳେଇଦବୁ ଆଉ।
ଇଆ ଆପ ଝନ୍ଦି
ଅର୍ତ୍ତମାନ ଆମେ ଭାତ ଖାଉଥୁଲୁ ଆଉ ଭାତରେ ବି ଭା ତ ଖାଇଲୁ ଶାଗ ଘାଣ୍ଟ ଖାଇଲୁ ସଜନା ଶାଗ ତାପରେ ଆମେ ଚିଙ୍ଗୁଡ଼ି ତରକାରୀ ଖାଇଲୁ ତାପରେ ଆମେ ଆମ୍ବ ଖାଇଲୁ ତାପରେ ଆମେ ଆଳୁ ଭଜା ବିନ୍ସ୍ ଖାଇଲୁ ଏରା ଏରା ଖାଇଲୁ ଆଉ।
ଭଲ ଆଉ ଆପଣ ପୁରା ପୁଷ୍ଟି ସାର ଖାଦ୍ୟ ଖାଉଛନ୍ତି।
ହୁଁ ଆପଣ ତ ଭୋଜି ଖାଉଛନ୍ତି ଆମକୁ କଣ କହୁଛନ୍ତି?
ଆଜ୍ଞା ଖାଇବା କଥା ଦୁଃଖେ ସୁଖେ ଯାହା ଭଗବାନଙ୍କ ଦୟାରୁ ଯୋଉଠି ମିଳୁଚି। ସେଇଠି ଖାଇବା କଥା ଆଉ କଣ ହଁ। ତାଙ୍କରି କରିିକରାଉ ଥାଏ ମୁହିଁ ମୁଁ ନଡ଼ିଆ ଛଡ଼ଉଛି।
ନଡ଼ିଆ ଛଡ଼ଉଛ, କାହାର ନଡ଼ିଆ ଛଡ଼ଉଛ?
ନଡ଼ିଆର ନଡ଼ିଆ ଛଡ଼ଉଛି।
ଓହୋ ହୋ ଠିକ ଅଛି। ଠିକ ଅଛି। ଆଉ ଖିଆ ପିଆ ସରଲାଣି? ଓହୋ ସେତିକିରେ ପେଟଟା ପୁରା ଏମିତି ଦବା ହେଇଚି ଯେ ପୁରା ଆଉ
ନାଇଁ ଅଳ୍ପ ଖାଇଚି ଥରେ ମାଗିଚି ଦ୍ଵିତୀୟ ଥର ମୁଁ କିଛି ମାଗିନି।
ଓହୋ ଦାଦାସ
ହଁ ହଁ ମୋ ଠାରୁ ପ୍ରବଳ ଟିପସ୍ ମାଗି ନେଇଛନ୍ତି।
ଓହୋ ହୁଁ ହୁଁ। ଆଉ ସେନାପତି ବାବୁ ଆସିଥିଲେ?
ଆଜ୍ଞା।
ଆ ଭଲ ଦି ଜଣ ମିଶେଇି ଗେମ୍ଫା ଗେମ୍ଫି କରିଥିବେ ଆଉ ହୁଁ।
ଆଉ ଓ ଆଜ୍ଞା ଆଜ୍ଞା ଆପଣଙ୍କ ଘରେ ଭଲ ଅଛନ୍ତି? ଆଣ୍ଟି, ଅଙ୍କଲ୍, ଛୋଟ
ନାଇଁ ଆଇ ତ ଗାଁ ରେ ଅଛନ୍ତି ଆଶା କରୁଛି ଭଲ ଥିବେ? ଆ ଘରେ ଯେତିକି ସବୁ ଅଛନ୍ତି ଭଲ ଅଛନ୍ତି।
ଆଜ୍ଞା
ଆଉ କଣ? ହଁ! ଖବର କଣ? ଖବରରେ ଆମର ପାଣି ଆଉ।
କାଲି କଣ ଜାଣିଛନ୍ତି?
କାଲି କାଲି ହଉଛି ସୋମବାର ଶିବଙ୍କର ବାର।
ସ୍ନାନ ପୂର୍ଣ୍ଣିମା।
କାଲି ଠାକୁର ଗାଧେଇବେ?
ଜଗତର ନାଥ ଜଗନ୍ନାଥ ଏ କେତେ ଦିନ ପରେ ରତ୍ନସିଂହାସନରୁ ଓହ୍ଲାଇକିନା ସ୍ନାନ ମଣ୍ଡପକୁ ଆଗମିତ କରିବେ।
ଓହୋ ତାପରେ କଣ ହବ?
ସେଥିପାଇଁ ବର୍ଷା ଆଜିଠାରୁ ହେଲାଣି କାହିଁକିନା ବର୍ଷା ଇନ୍ଦ୍ରଦେବ ଭଗବାନ ସ୍ଵାଗତ କରୁଛନ୍ତି।
ଆଜି ବର୍ଷା ହଉଥିଲା?
ହଁ ଯେହେ
ହୁଁ
ଯେ ଯେହେତୁ ପ୍ରଭୁ ହେଲା ଜଗତରନାଥ। ତ ପଶୁପକ୍ଷୀମାନେ କୀଟପର୍ତ୍ତମ ତ ମନ୍ଦିର ଭିତରୁ ଯାଇପାରିବେ ନାହିଁ। ତ ସେ କେମିତି ଜଗନ୍ନାଥ ହେଲେ? ତ ସେ ତ ମଣିଷଙ୍କ ନା ଥ ହେଲେ ନା? ପଶୁପକ୍ଷୀମାନଙ୍କୁ ଦେଖାକ ଦେଖା ଦେବା ପାଇଁ ଆକାଶରେ ଉଡୁଥିବା ଚଢ଼େଇକୁ ଦେଖା ଦେବା ପାଇଁ, କିଟ ପତଙ୍ଗ ମାନଙ୍କୁ ଦେଖା ଦେଖିବା ପାଇଁ ଭଗବାନ ବାହାରକୁ ଆସନ୍ତି ରତ୍ନସିଂହାସନ ତ୍ୟାଗ କରି। ସ୍ନାନ ମଣ୍ଡପ ଆସନ୍ତି। ହଁ ତାଙ୍କ ଭକ୍ତଙ୍କ ପାଇଁ, ତା ତାପରେ ଅଧିକା ଖୁସି ହେଇ ପ୍ରଭୁ ଅଧିକା ଗାଧାନ୍ତି ଖୁସିରେ, ଭକ୍ତବାନଙ୍କ ପ୍ରେମରେ ଭକ୍ତମାନଙ୍କ ତାଙ୍କର ମନୋବାଞ୍ଛା ପୂରଣ କରିବା ପାଇଁ ଅଧିକା ଗାଧାନ୍ତି। ସେଥିପାଇଁ ତାଙ୍କୁ ଆ ଜର ହୋଇଯାଇଥାଏ। ସେଥିପାଇଁ ସେ ପନ୍ଦର ଦିନ ମେଡ଼ିସିନ ଖାଇ ରୁହନ୍ତି ତାଙ୍କ ଅଣସର ଘରେ।
ମେଡିସିନ ରେ ସେ କଣ ଖାଆନ୍ତି?
ବୈଦ୍ୟ ସେଇ ପୌରାଣିକ ଆ ଜଡ଼ି ଉଟି। କିଛି ଉମ୍ କାଢ଼ା ଏମିତି ସବୁ କିଛି ଖାଆନ୍ତି। ଆ ସେ ସେ ସେ ସଂସ୍କୃତି ବି ଭାରତର ସଂସ୍କୃତି ସେଇଟା ଓଡ଼ିଶାର ପରମ୍ପରା ସେଇଟା ଯେପରି ଯାଏ ଓଡ଼ିଶା ଅଛି। ଯେପର୍ଯ୍ୟନ୍ତ ଯାଏ ଓଡ଼ିଆ ଅସ୍ମିତା ଅଛି। ସେ ପର୍ଯ୍ୟନ୍ତ ଯାଏ ଜଗନ୍ନାଥ ଆମ ଜାତିର ନାଁକୁ ରଖିଥିବେ।
ଓଡିଆ ଅସ୍ମିତାର ଅର୍ଥ କଣ?
ଓଡ଼ିଆ ଅସ୍ମିତାର ଅର୍ଥ ହେଲା ଓଡ଼ିଆର ପରିଚୟ। ଓଡିଆ ଅସ୍ମିତା ଓଡିଆର ଓଡିଆର ଗୋଟେ ଦବଦବା। ଯୋଉଟା କି ଧୀରେ ଧୀରେ ଲୋପ ଲାଗିଛି। ଲୋକ ବହୁତ ଇଂରାଜୀ ଭାଷାକୁ ହିନ୍ଦୀ ଭାଷାକୁ, ଆପଣାଇ ନେଉଛନ୍ତି। ଓଡ଼ିଆକୁ ଭୁଲି ଯାଉଛନ୍ତି, ନିଜ ମାତୃଭାଷାକୁ ଭୁଲି ଯାଉଛନ୍ତି। ନିଜ ମାତୃଭୂମିକୁ ଭୁଲି ଯାଉଛନ୍ତି। ସେଥିପାଇଁ ଆମେ ବହୁତ ଲଜ୍ଜିତ। ସେଥିପାଇଁ ଆମକୁ ଓଡ଼ିଆ ଭାଷା ମାତୃଭାଷାକୁ ବଞ୍ଚେଇ ରଖିବା ପାଇଁ ପଡ଼ିବ। ଯେପର୍ଯ୍ୟନ୍ତ ନିଜ ମାତୃଭାଷା ଆମର ମାତୃଭୂମିକୁ ଭଲ ପାଉଥିବା ସେପରିରେ ତମେ ଉଚ୍ଚ ହୋଇ ରହିବ।
ହୁଁ। ଅତି ସୁନ୍ଦର କଥା ଏତେ ସୁନ୍ଦର ବାଣୀ ଆପଣ କେଉଁଠୁ ଶୁଣିଚନ୍ତି?
ତାଙ୍କୁ ବି କହିଥିଲେ ଯେ ଉଚ୍ଚ ହେବାକୁ ଯେବେ ଆଶା କରୁଛ ଉଚ୍ଚ କର ଆଗ ନିଜ ମାତୃଭାଷା ତାପରେ ଯାଇ ଉଚ୍ଚ ହେବାକୁ ଆଶା କରିବ ହେଲା। ଆଉ ହଁ
ବହୁତ ଆ ବହୁତ ବହୁତ
ଆଉ ଆପଣ କଣ ରୋଷେଇ କଣ ଶିଖିଛନ୍ତି?
ସେ ଆମେ ଛୋଟ ମୋଟ ଜିନିଷ ଯେମିତି କି ପାଣି ଗରମ ଗ୍ୟାସ ଲଗା ଭାତ ଅଣ୍ଡା ଆମଲେଟ
ଆଜ୍ଞା ମୁଁ ଜାଣିଛି ଆମେ ଆମେ ଯେ ଦୁଇ ଜଣ ଏତେ ଭଲ ସାଙ୍ଗ ଯେ ଆମେ ବହୁତ ରୋଷେଇ କରି ଖାଇଛୁ। ତ ଆପଣ ଆମକୁ ବତେଇବେ ତ
ଆଉ ମ୍ୟାଗି ମଧ୍ୟ କରି ଆସିବ।
ତ ମନେ ଅଛି ନା ଆପଣ ଭୁଲିଗଲେଣି?
ନା ମନେ ଅଛି। ଏମିତି ବେଳେ ବେଳେ କହୁଥିଲେ ମନେ ରହିିବ। ଅଧିକ ଟିକେ ଗ୍ୟାପ ହେଇଗଲେ ହଁ।
ଆପଣ ଯେହେତୁ ମୋତେ ଭୁଲି ଯାଉଛନ୍ତି। ତ ମୋ ସ୍ମୃତିକୁ ଭୁଲିଯିବ ଆପଣଙ୍କ ପାଇଁ
ନାଇଁ ନାଇଁ ନାଇଁ ନାଇଁ ନାଇଁ କିଛି ଖେଳ ନାହିଁ। ସବୁ ରହୁଛି ମନେ। ଆଉ ଆପଣଙ୍କୁ କିଛି ରୋଷେଇ ଆସୁଚି ନା ଆସୁନି? ଆପଣଙ୍କୁ କିଛି ରୋଷେଇ ଆସଛି ନା ଆସିନି?
ହଁ ଆମକୁ ଭାତ କରି ଆସିବ ଡାଲି କରିଆସିବ ଭଜା ବି କରି ଆସିବ। ଫ୍ରାଏଡ଼୍ ରାଇସ୍ ବି କରି ଆସିବ ମ୍ୟାଗି କରି ଆସିବ। ଆଉ ଆଉ ପାସ୍ତା କରି ଆସିବ।
ଓ ଫ୍ରାଇଡ ରାଇସ୍ ମାନେ ରାଇସ କୁ ଫ୍ରାଏ ରାଇସ
ଖାଲି ଭାତରେ ଲେମ୍ବୁ ଚିପୁଡ଼ି ଦେଉଚ?
ଓହ ହୋ ହୋ ଏତେ ଏତେ କଥା ଆପଣ ଶିଖିଛନ୍ତି? କୋଉଁଠୁ ଶିଖିଲେ ଏତେ ବିଦ୍ୟା?
ଇଛି ଆଉ କିଛି
ସକ୍ଷୀ। ଆପଣ ମୁଁ ଦେଖୁଛିି ସକ୍ଷୀ ମାନଙ୍କ ଠାରୁ କିଛି ବହୁତ ଶିଖିଛନ୍ତି।
ହଁ ପ୍ରାପ୍ତି ଠାରୁ ଶିଖିଥିଲି ଫ୍ରାଏଡ଼୍ ରାଇସ୍
ସ୍ବତୀ ମହାରାଣୀ
ତାଙ୍କଠାରୁ ଶୁଖିଥିଲି।
ଆଉ କଣ ଶିଖିଚ?
ଆଉ ଆ କଣ କଣ କହୁଛନ୍ତି କୁହନ୍ତୁ?
ଆଉ
ମୁଁ ଏ ଛାତ ବୁଲିବାକୁ ନାହିଁ ମୁଁ ଏ ଛାତ ଉପରେ ଅଛି। ଅଛି ସୁଲସୁଲିଆ ପବନରେ ଖୋଲା ଆକାଶ ତଳେ ଆଜି ଜହ୍ନଟା ଭାରି ଉଜ୍ଜଳ କରୁଛି ଯେମିତି ସି ପୁଷ୍ପ ପ୍ରୁିତ ହେଉଛି। ଆଜିକାଲି ଜଗନ୍ନାଥଙ୍କୁ ଦେଖିବା ପାଇଁ ସେ ଆଜି ବହୁତ ଉଛୁଦ ହେଉଛି ସେଥିପାଇଁ ସେ ନିଜର ଚନ୍ଦ୍ର କିରଣକୁ ଆଚ୍ଛାଦିତ କରି ଯାଇଛି ପୃଥିବୀ ପ୍ରତି ଆଉ ମେଘ ମାଳ ଗୁଡ଼ିକ ଏକାଠି ହେଇଯାଉଛନ୍ତି। ତାରା ମଧ୍ୟ ଟିକେ ଟିକେ ଫୁଟି ଅଛନ୍ତି। ଆଉ ଏଇ ଦମିତି ଶୀତଳ ପବନରେ ମନ ଅଲକାରା ଦୃଶ୍ୟକୁ ଦେଖି ମୁଁ ବହୁତ ଖୁସି ଅନୁଭବ କରୁଛି। ତା ତା ସହିତ ଗୋଟେ ଗଟେ ଏମିତି ପ୍ରାକୃତିକ ସୌନ୍ଦର୍ଯ୍ୟ ଆଉ ଗୋଟେ ପଟେ ସହରର ଲାଇଟ୍ ମାଳ ଗୁଡ଼ିକ ମୋତେ ଆଖିକୁ ଝଲସାଇ ଦେଉଛି। ଏପଟେ ଟ୍ରେନ୍ ଲାଇନ୍କୁ ଏପଟେ ଏୟାରପୋର୍ଟ ଆମ ଘର ପାଖରେ ତ ଉଡ଼ାଜାହାଜକୁ ରେଳ ଗାଡ଼ିର ଶବ୍ଦକୁ ଆମେ ଶୁଣିକିନା ବହୁତ ମେହସୁସ୍ କରୁଛୁ।
ହୁଁ।
ଏହା ଏହାକୁ ଆମ ନିଜ ଜୀବନ ସହିତ ଜଡ଼ିତ କରି ଆମେ ବହୁତ କିଛି ଭାବି ଦଉଛୁ।
ବହୁତ୍ କିଛି ଭାବି ଦଉଚ? ଗଭୀରା ଭାବରେ ପଶିଯାଉଛନ୍ତି। ମୁଁ କହିଲି ଆପଣଙ୍କର ଗୋଠ ଗଭୀର ଚିନ୍ତାଧାରା ସବୁଥିରେ। ସବୁଥିରେ ଗଭୀରକୁ ପଶି ଯାଉଛି।
ହ ଅଶେଷ ଅଶେଷ ଧନ୍ୟବାଦ।
ଆପଣଙ୍କ ପାଖ ଟିକ ବହୁତ ଧୀରେ ଧୀରେ
ଏବେ ଶୁଣା ହେଲା ଠିକ ସେ।
ଓ ଏ ଲାଗୁଛି ଯେମ କାନ ପାଖରେ କିଏ ଡିଜେ
ଆଚ୍ଛା ଆଛା ଆପଣଙ୍କୁ ସେମିତି ଲାଗିବ କାରଣ ଆମ ଭୟସ ଟା ସେମିତି କେତେବେଳେ ଧିରେ ତ କେତେବେଳେ ଜୋର। ଏଇଟା ମୋବାଇଲ୍ର ପୋଜିସନ୍ ଏବଂ ପାଟିର ଶବ୍ଦର ଉଚ୍ଚାରଣ ଉପରେ ନିର୍ଭର କରେ।
ଆପଣଙ୍କର କଥା ପୁରା ସାଇନ ଗ୍ରା ବଢି ଚାଲିଛି।
ସେଆା ହିଁ ଚାଲିବ ସେ ହେଲା ଲାଇ ସବୁବେଳେ ତଳ ଉପର ତଳ ହବା ହିଁ ଜୀବନର କର୍ତ୍ତବ୍ୟ ଆପଣ ତ ବୁଝିପାରୁଥିବେ ଉପରେ ରେଳ ହବାରେ କେତେ ଖୁସି କେତେ ଆନନ୍ଦ।
ହଁ ଯେତେ ଉପହାର ଳ ହବ ଏତେ ଅଭସ
ଆଜ୍ଞା ସେଇଟା ତ ଗୋଟେ ଖୁସି ଜୀବନ ର।
ହଁ ଜୀବନରେ ସେଟା ଖୁସିର ଗଟେ ନୂଆ ବଢି।
ପତି ମଧ୍ୟ ସେଇଠି ହୋଇଛି ତ ସେଥିପାଇଁ ସେଇଟା ପରିବା ନିିତ୍ୟନ୍ତ ଆବଶ୍ୟକ।
ସେ ବହିରେ ଯେତେ ପୃଷ୍ଠା ଯୋଡିବେ ସେତେ ବହି ଟା ବହୁତ ସୁନ୍ଦର ହୋଇଛନ୍ତି।
ଆଜ୍ଞା ଆଜ୍ଞା ଆପଣ ଠିକ କହିଛନ୍ତି ଆପଣ ସବୁବେଳେ ଯୋଡୁ ଅଛନ୍ତି ବୋଲି ଆପଣଙ୍କର ବହୁତ
ନାଇଁ ଆମ ବହିର ମୋ ଆମ ବହିରେ ଏପର୍ଯ୍ୟନ୍ତ ଗୋଟିଏ ପୃଷ୍ଟା ବି ଯୋଡାାଯାଏ କିନ୍ତୁ ଆପଣଙ୍କ ବହିରୁ ଦଶ ପନ୍ଦର ଟି ପୋଷ୍ଟା ଯୋଡି ହେଇଗଲା।
ନା ନା ଆମ ବହି ଏପଟରେ ଲେଖା ହେଇନି ସେ ବହି ଲେଖିବା ପାଇଁ ଯୋଜନା ଚାଲିଛି ହୁଏତ ସେ ବହି ଲେଖା ଆରମ୍ଭ ହୋଇନାହିଁ କିନ୍ତୁ ସେଇ ବହିର ଲେଖା ଆରମ୍ଭ ହବ ସଠିକ ସମୟ ଆସିଲେ ସଠିକ ନିର୍ଦ୍ଦେଶନା ଆସିଥିଲେ ଯେହେତୁ ଆପଣ ଆମର ପ୍ରଥମ ଗୁରୁ ସେ ସେଥିପାଇଁ ଆପଣଙ୍କ ର କିଛି ଶିକ୍ଷା ଗ୍ରହଣ କରି ଆମେ ବହିଟା ଲେଖିବାକୁ ଆପଣଙ୍କ ବହି ଦେଖିବୁ ଶିଖିବୁ କେଉଁ ଭାଷାରେ ଲେଖା ହେଇଛି କେମିତି ଲେଖା ହେଇଛି ତାପରେ ଆମେ ଆମ ନିଜ ଲାଇଫ ଏଫ ଆପ୍ାଇ କରିବ ଏହାଇ
ଆପଣ ବହୁତ ବହୁତ ଶିଖିଦେଲେ ତେଣୁ ଆମ
ଆଜ୍ଞା ଆମେ ରଖୁଛେ ଆପଣ କଣ ରଖିବେ ଆଉ ଆପଣଙ୍କୁ ଅଶେଷ ଅଶେଷ
ହଉ ହଉ।